ହଉ।
ହାଲୋ।
ହଁ।
କଣ ଆଉ କହିବି ମୁଁ। ଆମର ତ କମ୍ପ୍ୟୁଟର କ୍ଲାସ ଅଛି ପୁଣି ଟିକେ। ଆମକୁ ଆରାମ କରିବାକୁ ସମୟ ହଉନି ଆଉ।
ସାଢେ ସାତଟାରୁ ତ।
ଆଜ୍ଞା ସାଢେ ସାତଟାରେ ଅଛି କିନ୍ତୁ ଆମେ। ବାହାରୁଛୁ ସାତଟା ଦଶ କୁ ଆଉ।
କେତେ ଦୂର କି କେତେ ବାଟା।
ପାଞ୍ଚଶହ ଛଅଶହ ମିଟର ହବ ଆଉ।
ହେଡା ପାଞ୍ଚ ମିିନିଟ ର କାମ।
ପାଞ୍ଚ ମିନିଟ ର କାମ ଅଛି କିନ୍ତୁ ଆମେ ଆଗ ଆମେ ଆଗୁଆ ଯାଉଛୁ ଭାରି ଆମକୁ ସିଟ ମିଳୁନି ତ ବସିବାକୁ।
ପିଲା ବେଳେ ପାର୍କ ଫାର୍କ ବୁଲି ବୁଲିକି।
ନାଇଁ ନାଇଁ ଆମେ ଫେରିଲା ବେଳେ ଆସୁଛୁ ଘରକୁେ ସାମ୍ନାରେ ରାତି ନଅଟାରେ କିଏ କାହା ଘରକୁଯିବ।
ନା ପୂର୍ବରୁ। କରୁଥିଲ ସେମିତି ତ ସେଥିପାଇଁ ପଚାରିଦେଲି ଆଉ।
ନାଇଁ ନାଇଁ ଯିବା ପୂର୍ବରୁ ଆମେ ପାର୍କ ଯାଉ।
ଓହୋ ଆଉ ଏବେ ଘରେ କେହି ନାହାନ୍ତି।
ଅଛନ୍ତି ମାମା, ଭାଇ।
ହୁଁ ଆଉ କଣ ଖାଇଛ।
ନା ମ ଏଇ ବସିକି। କଣ ଭାତ, ବଡି ଆଳୁ, ତରକାରୀ ଆଉ। ଆମ୍ବ ଖାଇଥିଲି ଆଉ କିଛି ଖାଇି।
ହୁଁ ହୁଁ। ଆଉ ଆଜି କଣ କଣ ହେଲା କଲେଜ ରେ।
ଆଜି କଲେଜରେ ସାଙ୍ଗମାନେ ଯୋଉ କାଲି ଯୋଉ। ଅଛି ଆମର ଯାହାବି ତା ପାଇଁ ଟିକେ ପ୍ରସ୍ତୁତ। ପ୍ରସ୍ତୁତ କରୁଥିଲୁ ପ୍ରସ୍ତୁତ ହେଉଥିଲୁ।
ହୁଁ। ଆଚ୍ଛା ଯାହାବି ତମେ ମାନେ ସ୍ପିମାନେ କହିବା ସେଇଟା ଓଡିଆରେ କହୁନ।
ଓଡିଆରେ କଣ କହିବି ଆମେ କରୁଛୁ ଆମେ ଗୋଟେ ଇନ୍ସୁରାନ୍ସ କମ୍ପାନୀ ଉପରେ କରୁଛୁ।
ହୁଁ ଯାହା କହିବ ସେଇଟା ଓଡିଆରେ କୁହ।
ଓଡିଆରେ କଣ ଆଉ କହିବି ଓଡିଆରେ ତ ଆମେ କହିବୁ ନିଜ ନାମ ମୁଁ ପ୍ରଥମେ ଆରମ୍ଭ କରୁଛି ତ ମୁଁ ନିଜ ନାମ କହିବି। ତାପରେ ଆମ ଗ୍ରୁପ ର ନାମ ଗ୍ରୁପ ର ନାମ ନୁହଁ ଗ୍ରୁପରେ ସବୁ। ଅ ଲୋକଙ୍କର ନାମ କହିବି ତା। ତାପରେ ଅ ତାପରେ ମୁଁ କହିବି କଣ। ତାପରେ ମୁଁ ବୋଧେ କହିବି। ମୋର ଯୋଉ ଅ ସେଇ ଯୋଉ ବିଷୟ ଉପରେ ବିଷୟ ଉପରେ କହିବି।
ହୁଁ। କାଲି କୋଉ କ୍ଲାସ। ଅଛି ମାନେ କେତେ ନମ୍ବର କ୍ଲାସ।
ପ୍ରଥମ ପ୍ରଥମ।
ଆ
ଆଉ ଆମକୁ ପ୍ରସ୍ତୁତ ହବାକୁ ସମ୍। ସମୟ ନାହିଁ ଆଜି ଆମେ ଆସିଲା ପରେ କମ୍ପ୍ୟୁଟର କ୍ଲାସ ରୁ ବୋଧେ କଥା ହେବୁ ସମସ୍ତେ।
ଆଜି ରାତି ଦିଟା ଯାକେ ତାହେଲେ ପାଠ ପଢା ହବ।
ନାଇଁ ଦେଖିବା ଆଉ।
ହଁ କାଲି ଲେଖା ହେଲା ଗୋଟେ ଯାଏ ଆଉ ପଢାଟା ହବନି ଦିଟା ଯାଏ କି କଥା।
ହଁ ହବ ବଧେ ଆଜି ଆଦିତ୍ୟ ସରି ଭ ଭୁଲିଗଲି। ଆଜି ଆଉ ଜଣେ ଆମର ଅଛନ୍ତି ସାଉମିତ୍ର ସିଏ ବି ଲେଖିକି ଆଣିଥିଲେ ଗୋଟେ।
ଓ ମାନେ ନାଁ ବି ନିଆଁ ହବନି କି।
ନାଇଁ।
ସିଏ ଆଉ ଗୋଟେ ମାନେ ପୁରା ବାହାର କରିକି ନେଇ ଆସିଛନ୍ତି। ଆଉ। ଯୋଉ ପୁରା ଆମେ ନିଜେ ହାତରେ ଲେଖିଛୁ ସିଏ କିନ୍ତୁ। ମୋ ଫୋନରେ ଟାଏ ମାନେ ଲେଖିକି ତାକୁ। ବାହାର କରିକି ଆଣିଛନ୍ତି।
ଆଯାୟୋ ଭାଇ ପ୍ରିଣ୍ଟ ଆଉଟ୍ ମାନେ ହଉ ପତ୍ର ପତ୍ର ବାହାର କରିକି ଆଣିଛନ୍ତି।
ଆଜ୍ଞା ପତ୍ର ବାହାର କରିକି ଆଣିଛନ୍ତି।
ହଁ
ଆଜ୍ଞା ପତ୍ର ବାହାର କରିକି ଆଣିଛନ୍ତି ଆପଣ ଆମ ଆପଣ ଏଇଠି ଥିଲେ ଆପଣ ବି ଗ୍ରୁପ୍ ରେ ଆସିଥାନ୍ତେ ଆପଣଙ୍କ ନାଁ ବି ରହିଥାନ୍ତତା ଆଉ ମୁଁ କିନ୍ତୁ ଆପଣଙ୍କ ନାଁ ନେବିନି ଆମେ ଯେତିକି ଥିବୁ କାଲି ସେମାନଙ୍କର ନାଁ ନେବି ମୁଁ କଣ କହିବି ତାକୁ ମୁଁ ଓଡିଆରେ କହିବି କି?
ହଁ ସେଇଟା ତ କହୁଛି କହିବା ପାଇଁ।
ଆଉ ମୁଁ କହିବି ସୁପ୍ରଭାତ ମୋର ପ୍ରିୟ ଶିକ୍ଷକ। ନାଇଁ ପ୍ରିୟ ପ୍ରିୟ ନୁହ ଆଦରଣୀୟ ଶିକ୍ଷକ। ଏବଂ ଆ ଏବଂ ମୋର ସହ ସହ ପାଠୀ। ଗଣ
ହଁ ସହପାଠ ଓ ସହପାଠୀ।
ସହପାଠୀ ଗଣ।
ହୁ ହୁ ହ।
ଆଜ୍ଞା ତାପରେ ଆଜ୍ଞା ସହପାଠୀ କହନ୍ତି। ତାପରେ କୁହା ହବ ତାପରେ କୁହା ହବ ମୁଁ କହିବି କି ମୋର ନାମ କହିବି ତାପରେ କହିବି ମୋର ମ ଆଉ ସାଥି ସହକର୍ମୀ ମାନେ ଙ୍କର ନାମ ହଉଛି ଏଇଆ ଏୟା କହିବି ଯାହାବି ଥିବ। ତାପରେ କହିବି ଆଜି ଆମର ଅ ଗ୍ରୁପଟା ପ୍ରସ୍ତୁତ କରିବା ଆପଣଙ୍କୁ ଉପସ୍ଥାପନା କରିବାକୁ ଯାଉଛି ଯାହା ସେଇଟା କହିବି, ତାପରେ ତା ବିଷୟରେ ଟିକେ ଆଉ ଟିକେ କହିବି ତାପରେ ଏମିତି କହିବି ବହୁତ କିଛି ଆଉ।
ହୁଁ ହୁଁ।
ଆଉ ଆଉ ଆମ ଗ୍ରୁପ ର କାଲି ପ୍ରଥମେ।
କେତେଟା ଗ୍ରୁପ ହେଇଛି କି?
ଆମର ଟୋଟାଲ ଚାରିଟା ଗ୍ରୁପ ହେଇଛି।
ହଁ ହ ବିଭାଗ କୁହନ୍ତ ବଧେ ହଁ।
ଚାରି ଗୋଟିେ ଗ୍ରୁପ ହେଇଛି, ଗୋଟେ ଗ୍ରୁପ ଆମର ଅ ଆମ ଗ୍ରୁପ ରେ ଅଛୁ ଆମେ ସାତ ଜଣ ଆପଣ ତ ଜାଣିଥିବେ କିଏ କିଏ ଅଛୁ ମୁଁ କହିବିନି ବି।
ତାପରେ ଆଉ ଗୋଟେ ଗ୍ରୁପ ହେଇଛି ଆମର ଗ୍ରୁପ ଦୁଇ ପିଲା ମାନଙ୍କର, ଯୋଉମାନେ ିକେ ବୁଲନ୍ତି ଉନ ଖେଳନ୍ତି ଆପଣ ଜାଣିଥିବେ।
ହୁଁ ହୁଁ।
ସେମାନଙ୍କର, ଆଉ ଗୋଟେ ଅ ଆଉ ଗୋଟେ ଆମ ଅ ଙ୍ଖି ଙ୍କର ତାଙ୍କର ଆମର ଯୋଉ ଫୁଲମ। ସୂର୍ଯ୍ୟମୁଖୀ ଫୁଲ ତାଙ୍କର ଯୋଉ ପ୍ରିୟ ସାଙ୍ଗ
ହଁ ହଁ, ବୁଝିଲି ବୁଝିଲି।
ହଁ ତାଙ୍କର ଗୋଟେ ଗ୍ରୁପ ହେଇଛି ତାଙ୍କର ଗ୍ରୁପ ରେ ମାତ୍ର ତି ତିନି ଜଣ ଆଗ ପିଲା ତାପରେ
ଏ ବି ଏମ ଡବ୍ଲୁ ବାଲା ତ?
ବି ଏମ ଡବ୍ଲ୍ୟୁ ମୁଁ ଜାଣିିନି।
ହଁ ମୁଁ ସେଇଟା ପରେ କହିବି।
ଆ ହଁ, ଗୋଟେ ମୂଷା ଆଉ ଗୋଟେ
ବିଲେଇ?
ହଁ ସେଇମାନେ ତାଙ୍କର ଗୋଟେ ଗ୍ରୁପ। ତାପରେ ଆଉ ଗୋଟେ ଗ୍ରୁପ ହେଇଛି ଆପଣ ମାନେ ବିଶ୍ଵାସ କରିପାରିବେନି ସେ ଗ୍ରୁପ ଟା ହେଇଛି ଯୋଉ ଗୋଟେ ଆମର ପିଲାଟି ଥାଏ ଯିଏ ଯନ୍ତ୍ର ଧରିକି ବସିଥାଏ ଆଗରେ।
ହଁ ହଁ ହଁ।
ହଁ ସେଇ ପିଲାଟି ସହିତ ଆମର ଯୋଉ ଅଛନ୍ତି କି ଆମ ଶ୍ରେଣୀର ଯୋଉ ଅ ଦୁଇ ଜଣ ଯିଏକି ତାଙ୍କ ଦୁନିଆରେ ରୁହନ୍ତି।
ହଁ ହଁ ବୁଝିଲି।
ହଁ, ଈଏ ତାଙ୍କ ସହିତ ମିଶି ଯାଇଛନ୍ତି ଆଉ ତାଙ୍କ ସହିତ ସେ ଯୋଉ ଦୁଇ ଜଣଙ୍କ ଭିତରୁ ଯୋଉ ମହିଳା ଜଣକ ଅଛନ୍ତି ତାଙ୍କର ପ୍ରିୟ ଘନିଷ୍ଠ ମିତ୍ର। ସେଇ ଚାରି ଜଣଙ୍କର ଗୋଟେ ଗ୍ରୁପ।
ଓହୋ।
ତ ମୋଟ ଉପରେ ଚାରି ଗୋଟି ଗ୍ରୁପ।
ଭଲ ଭଲ।
ସେଇ ଗ୍ରୁପ ରେ ହୁଁ।
ଏ ମ୍ୟାଡ଼ାମ ଆ ଏ ଏଇ ଯୋଗୁ ମତେ କଲେଜ ଯିବା ପାଇଁ ଏବେ ଇଚ୍ଛା ହଉନି। ଏଗୁଡା ସବୁ ଧନ୍ଦା ସରୁ ଦେନ୍ ମୁ ଜିିବି।
ଏଥିରେ କିଛି ବି ନାହିଁ ଆପଣ ମାନଙ୍କୁ ଏମାନେ ତ କିଛି ବି କରୁନାହାନ୍ତି ଆମ ଗ୍ରୁପରେ କେବଳ ମୁଁ ଆଉ ଗୋଟେ ଯୋଉ ଆମର ଅ ମହିଳା ମିତ୍ର ଅଛନ୍ତି ଯାହାଙ୍କ ସହିତ ମୁଁ କାଲି କଥା ହେଇକି ଦିଇଟା ଯାଏଁ କରୁଥିଲି ପାଠଟା।
ହୁଁ, ହୁଁ।
ସିଏ ମୁଁ ଆଉ ଗୋଟେ ପିଲାଟେ ଯିଏ ଅଛନ୍ତି ଆମର ସାତ ରୋଲ ନମ୍ବର। ହଁ, ହୁଁ ଆଜ୍ଞା ତ ସେଇ ଆମେ ତିନି ଜଣ ହିଁ ଆମେ ମେନ୍ ଉପରେ ସବୁ ଲେଖିଚୁ। ସବୁ ପ ପ୍ରାୟ ମାନେ ପ୍ରସ୍ତୁତ କରୁଛୁ। ଆମେ କାଲି ସମ ଗ୍ରୁପରେ ବି ସମସ୍ତଙ୍କ ଆଗରେ ଶ୍ରେଣୀରେ ଆମେ ହିଁ କହିବୁ। ଆଉ ବାକି ଆମ ଗ୍ରୁପ୍ ଉପରେ ଯୋଉମାନେ ଅଛନ୍ତି ସେମାନେ ଖାଲି ନାମକୁ ଅଛନ୍ତି ସେମାନେ ଖାଲି ବସିବେ, ଆଉ ଯେତେବେଳେ ଆମେ ତାଙ୍କ ନାମ ନବୁ ସେମାନେ ହଁ ତାଳି ମାରିବେ ଆଉ ଯେତେବେଳେ ମୁଁ ତାଙ୍କ ନାମ ନେଇକି ଆମ ଗ୍ରୁପ୍ ରୁ ଗ୍ରୁପ୍ କୁ ଦେଖେଇବି ସମସ୍ତଙ୍କୁ ସେତେବେଳେ ସିଏ ଖାଲି ଠିଆହେଇକି ହାଏ କରିଦେବେ ସମସ୍ତଙ୍କୁ। ସରିଲା ତାଙ୍କ କାମ ସେତିକି।
ହୁଁ ହୁଁ ବହୁତ ଭଲ, ମତେ ବହୁତ ପସନ୍ଦ ଆସିଲା ଯାହାବି କହିଲ ମୁଁ ମୋ ଆ କଣ କୁହନ୍ତି ମୁଁ ମୋ ରେ ଦେଇଦେଲି।
କଣ ଟା ଦେଇଦେଲେ ଆପଣ?
ଆଇ ସେ ଓଡିଆ ୱାର୍ଡ ପଶୁନି।
କଣ ଟା ତା ହେଲେ କହୁନାହାନ୍ତି ମୁଁ ଆ କଣ ଯେମିତିକି ମାନେ ଆପଣ କ ଟିକେ ମତେ ଟିକେ ଦେ ମାନେ କହିଲେ ଟିକେ ମୁଁ ବୁଝିପାରିବି ଯେ ଆପଣ ଟିକେ କହିବାକୁ ଚେଷ୍ଟା କରନୁ।
ଯୋଉଟା ଆ ମାନେ ପରୀକ୍ଷା ଲେଖିଲା ପରେ ଦିଅନ୍ତି
ଅ ନମ୍ବର
ହଁ ନମ୍ବର କିନ୍ତୁ ତାକୁ ଆଉ କିଛି କୁହନ୍ତି
ଜାଣିଲି ମୁଁ ନମ୍ବର କହୁଛି ଆପଣଙ୍କୁ
ହଁ ସେଇ ନମ୍ବର। ମୁଁ ମୋର ନମ୍ବର ଦେଇଦେଲି ତ
କାହାକୁ ଦେଇଦେଲେ ଆପଣ?
ତମକୁ। ଓ ସରି ଆପଣଙ୍କୁ।
ଆମ୍ ମତେ କେତେବେଳେ ଦେଲେ ଆପଣଙ୍କ ନମ୍ବର?
ଆରେ ମୁଁ ମନରେ ଦେଇଦେଲି।
ଆଚ୍ଛା ଆଚ୍ଛା ମୁଁ ବୁଝିଲି ଅଲଗା।
ବୁଝି ପାରୁନାହାନ୍ତି ଆପଣ ମୋ କଥାଟା ଆଉ କଣ କହିବି।
ଆ ହଁ ମୋର ଟିକେ ମୁଁ ଟିକେ ବୁଝିବା ଟିକେ ଶକ୍ତିଟା ଟିକେ ଧୀରେ। ତ ମୁଁ ଟିକେ ଧୀରେ ଧୀରେ ବୁଝେ।
ମୋ କଥା ବୁଝିବାର ଶକ୍ତି ଟିକେ କମ୍ ପହଁଞ୍ଚ
ନାଇଁ ନାଇଁ ମୋର ଶକ୍ତି ମାନେ ମୁଁ ବୁଝିପାରେ ଯେ ବେଳେ ବେଳେ ଟିକେ ବୁଝିପାରେନି ଆଉ।
ଆଉ ସୂର୍ଯ୍ୟମୁଖୀ କଥା କଣ?
ସୂର୍ଯ୍ୟମୁଖୀ କଥା କୁହନ୍ତୁନି ମୁଁ ଆପଣଙ୍କୁ ପରେ ପଛରେ ଟିକେ କହିବି ଆପଣ ସେ ଫୁଲ ବିଷୟରେ ମୁଁ କହିବି ସେ ଫୁଲ ଆଉ ଫୁଲ ନାହିଁ ଫୁଲରେ କଣ୍ଟା ହେଇଯାଇଛି।
କଣ୍ଟା ହେଇ ହେଇଗଲା ମୁଁ ରଖୁଛି ମୋର କାମ ଆସିଗଲା।
ହଉ ହଉ ଆପଣ ରଖନ୍ତୁ।
ମୁଁ ରଖୁଛି।
ଆଜ୍ଞା।